ହ
ହ୍ୟାଲୋ।
ହଁ ଆଉ ଖାଇବା ଆରମ୍ଭ ହେଲା ନା ଭାଉଜ।
ହଁ ଆଜି ବର୍ଷା ହଉଛି।
ହଁ ବର୍ଷା ହେଇ ଝିପି ଝିପି ଚାଲିଲେଣି ବାି ଝିପି ଚାଲିଲଣିଝିଅ। ପାଠ ପଢୁ ଏଇଠି ତାର ପାଠ ପଢ।
ହଁ ନା ଝିଅକୁ ପଢାଅ। ତର କ ଟେନ୍ ପରୀକ୍ଷା ଦବ ହୁଁ ହଁ।
ରଚନା ବହି ନାହିଁ ଇଂରାଜୀ ର ରଚନା ବହି ନାହିଁ ଭାଉଜ ସେଠି ଝିଅର। ଥିଲା କିି ରଚନା ବହି ମିଳିବ କି ଇଂରାଜୀ ରଚନା ଓଡିଆ ରଚନା।
ଆ ଆମ। ପୁଅର ଥିଲା ମୁଁ ଦେଖୁଛି ମୁଁ ପଚାରେ ଯଦି ପୁଅର। ଥିବ ତାହେଲେ ମୁଁ ଦେଇଦେବି ଉ ପୂଜାକୁ ହୁଁ।
ଯଦି ହେଇଯିବ ମୁଁ ଯଦି ହେଇଯିବ। ଏଇ ଯୋଉ ମୁଁ କିଣନ୍ତିନି ବୁଝିଲେ ନା ଏଇ ଦୁଇଶହ ଶହା ନବ।
ହଁ ସେ ଯା ହବ ମୁଁ ଦେଖେଇ ଦେଖେଇ ସେ। ଥିଲା ଏ ଛୁଆ ପଢୁଥିଲେ କଣ। କଲେ କାହାକୁ ଦେଇଦେଲେ କି କଣ ଆଙ୍କ ତ ଏ ହଁ ଏକଜାମ ସରୁ ସରୁ ତ ଛୁଆ ଆସିକି ରୁଣ୍ଡ ପଡୁଛନ୍ତି।
ଘରୁ ହଁ ବହି ଟେଷ୍ଟ ପେପାର ସିଏ ଆଗେ ନେଇ ଥିନି ଏଇପା। ଝିଅ ପା ପରୀକ୍ଷାର ସରିନଥିଲା ତାର ସେଇଭଳିଆ ନବମ ଶ୍ରେଣୀରେ। ତା ଇରାଜୀ ବାକ୍ୟରଣ ବହି ଜଣେ ନେଇଗଲା ମୁଁ ଆଉ ଖୋଜି ଖୋଜି ପାଉନି କାହାକୁ ଦେଇଦେଇଛି। ଆଉ ମୁଁ ପାଉନି ତାର ଏଇ ଇଂରାଜୀ ବ୍ୟାକରଣ ଗୋଟେ ସଂସ୍କୃତ ବାକ୍ୟ ବରଣ ଗୋଟେ ଦରକାର ସିଏ ବିକି ନେଇ
ଆ ହ।
ପାଠ ନଅ ଟରୁ ଆସିଲୁ। ଜଗିଥିଲୁ। ଆଜି ପୁର। ପାଗ ଆଜି ପୁରା କୋହଲା ହେଇଗଲାଣି ଶୀତୁଆ ଶୀତୁଆ ବି ଲାଗୁଛି।
ହଁ ଥଣ୍ଡାଳିଆ ଲାଗୁଚ ତାପରେ ପାଗ ପୁରା ତ ଖରାପ। ଆଉ ଏଇନା ଅଛି କହୁଛନ୍ତି କଣ ସାତ ଆଠ ତାରିଖ ପର୍ଯ୍ୟନ୍ତ ହବ ବୋଲି।
ଲଘୁଚାପ ଏବେ ଆସିଗଲାଣି ବଡି ପାଣି ଆସିଗଲାଣି।
ଗଢ ପାଣି ଆସିଲାଣି ତମର ଡର ନା କି।
ହଁ ବା।
ଆଉ ଦୁଆର ମୁଁହିଁରେ ପୁରା ପାଣି ଆଉ
ଏଁ ଏ ଡର ସେ ଘୋସରା କୋଉଠି ଭୋସରା ଅଛି।
ହଁ ଆଉ ଆଜି ରୋଷେଇ କଣ କଲ।
ରୋଷେଇ ଆମର ହେଇଚି ଛତୁ ତରକାରୀ ଛତୁ ବା ବାଲି ଛତୁ ଫୁଟିଥିଲା ସିଏ ବୋଉ ଯାଇକି ଆଣିଥିଲେ ଛତୁ ଆଉ ହରଡ଼ ଡାଲି ଆଉ ସେ ପୋଟଳ ପୋଟଳ ଆଳୁ ଭଜା
ହଁ ହଁ ହଁ ଆଉ ସେ ତମର ହେଇଗଲାଣି ତଥାପି ଚାରି ଛଅ ଜଣ ହେଇଯିବନିକି ପରିବାର
ହଁ ଆଠ ଜଣ ପା ଆଠ ଜଣ ପରିବାର ଭାଇତ ସେଠି ରୁହନ୍ତି ଆଉ ଘରେ ଏବେ ଅଛନ୍ତି ସାତେ
ହଁ ଭାଇ କଣ କରନ୍ତି ସିଆଡେ
ଭାଇ ସେଠି ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟର ସେଠି ଆଉ
ଯଉ ଆଟ ବଡବିଲ ଆଡେ ଅଛନ୍ତି।
ନା ନା ବମ୍ବେ
ଓ ହୋ, ହୋ ଲ୍ୟ ପାଇଁ
ସେ ସେଇ ଜାଗାରେ ରୁହନ୍ତି ସିଏ ସତର ବର୍ଷରୁ ଗଲେଣି
ହଁ ହଁ
ସେବେଠାରୁ ସିଏ ପୁରା ପରୁଣା ହେଇଗଲାଣି ସେ ଜାଗା ଉପରେ ପୁରା ପୁରୁଣା ହେଇଗଲାଣି
ହଁ ହଁ ସେ ରହିଲେଣି ଏତେଦିନ ହେଲା
ହଁ ସେ ପୁରା ପୁରୁଣା ସେଥିକାର ଯେମିତି ବାସିନ୍ଦା ଭଳିଆ ସେ ହେଇଗଲେଣି
ହୁଁ, ଲଘ୍ ସିଏ ତାଙ୍କ ସେଠି ରହିଲେଣି ଆସନ୍ତି କେବେ କେବେ ଘରକୁ କଣ ଆସନ୍ତି ଛୁଟି ନେଇକି
ଥରେ ଆସନ୍ତି ଆଉ ବର୍ଷରେ ଥରେ ଆସନ୍ତି ଆଉ ବୁଲି ବାଲିକି ଯାଆନ୍ତି। ଆସିବେ ଯଦି ସେଇ ଜୁଲାଇ ମାସ ନା ଅଗଷ୍ଟ ମାସ ଆସିବେ ଆଉ ଆସିବେ କାମ କରିବା ବୋଉଙ୍କ ଦେହତ ଖରାପହେଲା ଘରେ ସବୁ ଟାଇଲି ପଡିଥାନ୍ତା ଗୋଟେ ରୁମ ପଢିଚି ଆଉ ସବୁ ରୁମ ପାଇଁ ରହିଛି ଟାଇଲି ଆସିକି ଯୋଉ ଦାଣ୍ଡ ଘରେ ରହିଛି ଆଉ ପଡିପାରୁନି ତାପରେ ତାପରେତ ବୋଉଙ୍କ ଦେହ ଖରାପ ମୁଣ୍ଡ ତାପରେ ଫାଟିଚି।
ଆଉ ସେଇ ହେଲେତ ପଇସା ଖର୍ଚ୍ଚ
ହଁ ତାପରେ ତାପରେ ଜିନିଷ ଆସିକି ପଡିଚି
ହୁଁ
କଣ ଏଇଭଳି କଥା ଆଉ
ହଁ ସେଇ ହେଲେ ଦୁନିଆ ପଇସା ଖର୍ଚ୍ଚ।
ହଁ ଆଉ ଗୋଟେ ଗୋଟେ କଥା ହେଇଚିନା। ଏଇ ଯଦି ଆଜି କାହାର ଦେହ ଖରାପ ହେଲା ମେଡିକାଲ ତାପରେ କାଲି କାହାର ବାହାଘର ପଇଲା କାହାର ବ୍ରତଘର ଏଟା ଡ୍ରେସ ସବୁ ତାଆରି ଭିତରେ ଅଛି।
ହଁ ଏସବୁ ଦେଖିଲା ବେଳକୁ ଆଉ କଣ କରିବୁ ଆମର ବାସ ସେମିତି ଏଇ ଘର ହେଇକି ପଡିଛି ଆମର ଟାଇଲିବି ପଡିନି ଗୋଟିଏ ରୁମ ଖାଲି ସେମିତି ପ୍ଲାଷ୍ଟର କରିଦେଇଚୁ ଖାଲି ନାଲି ରଙ୍ଗ ଦେଇ ଦେଇଛି ସେଇଟାରେ ଚଳୁଛୁ। ସବୁ ସେମିତି ଗୋଟେ ବିରାଟ ବଡ ଖଞ୍ଜା କରିଦେଇଛନ୍ତି ଦେଖିଲା ବେଳକୁ ସବୁ ପଇସା କଣ କହନି ଭଉଣୀ ଯେତିକି ପଇସା ସବୁ ଲାଗିଲା ଏଇଘରେ ଗୋଟେ ପଇସା ରଖିପାରୁନୁ।
ହଁ ଠାକୁରଙ୍କୁ ଠାକୁରଙ୍କୁ ଡାକ ଯଦି ଛୁଆ ପିଲା ମଣିଷ ହେଲେ ଆଗକୁ ଯଦି ଯାହା କରିବେ କରିବେ ଆଉ ତାପରେ ଏଇ ଝିଅଟାକୁ
ପଢିବାକୁ ଛୁଆଙ୍କର ଦୁନିଆ ପଇସା ଦରକାରେ
ହଁ ଭଲମନ୍ଦ ତାଙ୍କର ଖର୍ଚ୍ଚବି ଅଛି।
ସବୁ ଆଉ ସିଏ ବହୁତ ଖର୍ଚ୍ଚ ଏଇ ଝିଅ ଆସିଥିଲା ଟଙ୍କା ପାଞ୍ଚ ହଜାର ଖର୍ଚ୍ଚ ତାର ଗାଡି ଖର୍ଚ୍ଚ ହଉଛି ବାରଶହ ତେରଶହ ତାର ପୁଣି ହାତ ଖର୍ଚ୍ଚ ତ କିଛି ନବ ନା ପନ୍ଦରଶହ ଟଙ୍କା ହାତରେ ନେଲା ଦୁନିଆ ଜିନିଷ କିଣିଲା ଡ୍ରେସ ହଜାର ଟଙ୍କାରେ ଆଣିଲା ଏମିତି ପାଞ୍ଚଛ ହଜାର ତା ପିଛାରେ ଖର୍ଚ୍ଚ ହେଲା। ସିଏ ଗଲା। ହଁ ତାପରେ ପୁଣି ଏଇ ପୁଅ ଟାକୁ କରିଦେଇଛି ବିଟେକରେ ଆଡ଼ମିସନ କରିଦେଇଛି ଭୁବନେଶ୍ୱରରେ ହୁଁ କରିଚି ତା ପିଚ୍ଛା ଏଇନା ଦୁନିଆ ପଇସା ଖର୍ଚ୍ଚ ଲ ଲକ୍ଷେ ପନ୍ଦର ବର୍ଷକୁ।
ବେଶୀ ଖର୍ଚ୍ଚ ତାପରେ ସେ ତାର କମ୍ପ୍ଲିଟ ହେଇଗଲା ପରେ ଯଦି ଠାକୁରଙ୍କର ଯୋଗ ଥାଏ ସିଏ ସେଇଠି ପୋଷ୍ଟିଂ କି ପଳେଇ ଆସିବ।
ଯଦି ଭଗବାନ ଚାହାନ୍ତି ତାକୁ ତ ମୁଁ ସେଇ କଥା କହୁଛି ମନ ଦେଇକି ପଢ ଟିକେ
ତାଙ୍କେ ଉଦ୍ୟମ କରିବ ତାଙ୍କ କପାଳ।
ହଁ
ସେଟା ସତ କଥା ଠାକୁର କରନ୍ତୁ। ଏମିତି ଲାଗି ଲୁଗି ଯାଆନ୍ତୁ ଛୁଆ ପିଲା।
ସେଇ ସେଇ ଝିଅ ଟା ଉପରେ ଟିକେ ଭରସା ଅଛି ଭଗବାନ କଣ କରିବେ। ଡିସେମ୍ବରରେ ସରିବ ତାର। ଆଉ ଡିସେମ୍ବର ସରିବ ଦେଖିବା ଗଭର୍ଣମେଣ୍ଟ ତ ସାଙ୍ଗେ ସାଙ୍ଗେ ହବନାଇଁ
ଗଭର୍ଣ୍ଣମେଣ୍ଟ ଏଣ୍ଟ୍ରାନ୍ସ। ଦୁନିଆ ହେବ ସେଥିରେ ଏଣ୍ଟ୍ରଆନ୍ସ। କେତେ କଥା ଅଛି ପାଠ ଏମିତି ପକଉଛି ତାକୁ ବଜେଇବା ବି କଷ୍ଟ ହେଇଯିବ ତଥାପି ପୁରା ପ୍ରାଣ ପ୍ରଣେ ଚେଷ୍ଟା କରିବା ଦରକାର। ପାଇଯିବେ ପିଲା ଯଦି ପାଠ ସୁନ୍ଦର ଥିବ। ପାଇଯିବ ତାପରେ ପୁଣି ଅଛି ହଁ। ତାପରେ ବି ଅଛି ପଇସା ପଇସା ବି ପଇସା।
ପାଠ ଏଣ୍ଟ୍ରାନ୍ସ ତାପରେ ଏବେ ହାତ ଗୁଞ୍ଜା ନ ନେଲେ କେହି
ହଁ ଏଇ ପା ଆଖି ଆଗର ଆମେ ସେ ଦେଖିଚୁ ମୁଁ ଗୋଟେ ପରୀକ୍ଷା ଦେଇଥିଲି ମୋର ଶହେ କୋଡ଼ିଏ ରହିଲା ଜଣଙ୍କର ବାସ୍ତୈରି ରହିଲା ସିଏ ପାଇଗଲା।
ପାଇବ ବା ସେ ହାତ ଗୁଞ୍ଜା ଦେଇେଇଥିବେ।
ତିନି ଲକ୍ଷ ପେଲି ଦେଲେ ତିନି ଲକ୍ଷ ପେଲି ଦେଲେ ସିଏ ପାଇଗଲା କିନ୍ତୁ ଆମ ମୁଁ ପାଇ ପାରଲିନି ମୁଁ ପଇସା କୋଉଠୁ ପାଇମି ମୁଁ ଘୋଷ ଦେମି ମୁଁ ପାଇମି ଚା ସିଏ ପାଇଗଲା।
ଛୁଆ ପଢ଼ୁଚନ୍ତି କିନ୍ତୁ ଆମ ଝିଅଟାର ଭଲ ପାଠ ସେ ତାଙ୍କ କୋରାପୁଟୁ କଲେଜେରେ ପୁରା ପୁରା କୋରାପୁଟୁ ସାରା ସେଇ ଯୋଉ ଅଛି ଯେ ତିକି ନର୍ସିଂ କଲେଜେ ସବୁ କଲେଜେରେ ଇଏ ଅଛି ଫାଷ୍ଟେ ନ ନମ୍ବର ୱାନ୍ ନମ୍ବର ରଖିଛି।
ଯାହା ହୋଉ ତାହେଲେ ଶିଘ୍ର ଶିଘ୍ର ପାଇଯିବେ।
ଆଉ କଣ ହବ ଭଗବାନ ଜାଣନ୍ତି।
ଯା ହୋଉ ଠାକୁର କରନ୍ତୁ ପାଇଯାଉ। ଝିଅର ବୟସ ଏବେ କେତେ ହବ?
ଆ ଝିଅର ଏଇବା କୋଡିଏ ବର୍ଷ ପୁରିଗଲା ଆଉ। ଏକୋଇଶି ଚାଲିଲାଣି ହଁ ହଁ। ପୁଅର ଅଠର।
ପୁଅର ଅଠର ଦି ବର୍ଷ ସବୁ ଏପଟ ସେପଟ ଆମ ପୁଅ ଝିଅ ଭଳିଆ ଆଉ।
ହଁ ସେଇଭଳିଆ ବା।
ହଁ ଆମ ପୁଅ ଝିଅ ଭଳିଆ ଦି ବର୍ଷ ସବୁ ଏପଟ ସେପଟ।
ହଁ ଦି ବର୍ଷ ଅଢେଇ ବର୍ଷ ବଡ ସାନେ ଏମିତି ଆଉ।
ଏବେ ବର୍ଛ କମ୍ କମ୍ ହେଇଚି ଇଏ ହେଇଯିବ ହାତର ଗଛ ଅଛି ନା? ମାନେ ହାତରେ ବୟସ ଅଛି ହେଇଯିବ ଚେଷ୍ଟା କରେ। ତାର ପାଠ ବି ଅଛି ସେ ହେଇଯିବ ପାଇଯିବ ଏଇତ ବିଡି ସରିଲା ପରେ ପାଇଯିବ ଆସିଯିବ ପୋଷ୍ଟିଙ୍ଗି ଆସିଯିବ ଆଉ।
ହଁ ନା ଏବେ ଏଇ ଗଲା କେଇ ମାସେ ହେଲା ମାସେ କନ୍ତ ର ହବ। ବହୁତୁ ପୋଷ୍ଟିଂ ଙ୍ଗି ବାହାରିଥିଲା ଛଅ ହଜାରେ ସାତ ହଜାରେ ମତେ କହୁଥିଲା। ଆଉ ତାପରେ ତାର ସରିଲା ବେଳକୁ ପୁଣି ଗୋଟେ ବର୍ଷରେ ପୁଣି ବାହାରିବନେହିଁ କି?
ହଁ ହଁ ବାହାରିବ ବାହାରିବ।
ବାହାରୁ ଖୋଜୁ।
ହଁ।
ପ୍ରତି ବର୍ଷ ବି ଆସୁଚି ପ୍ରତିବର୍ଷ ପୋଷ୍ଟିଂଙ୍ଗି ଆସୁଚି ସବୁ। ତାସିଷ୍ଟମ ଅନୁସାରେ ଆସୁଚି ପଇଯିବ।
ପ୍ରତିବର୍ଷ ଆସୁଚି ଦେଖୁ ଆଉ ତାର ସରୁ ଆଗେ ଏଇ ବର୍ଷ ଟା।
ହଁ। କେତେ କେତେ ପଇସା ନିଅନ୍ତି ତଥାପି?
ସିଏ ବର୍ଷକୁ ବା ନାଇଣ୍ଟି ଫାଇପି।
ନାଇଣ୍ଟି ଫାଇଭ୍ ଲୋ ବାବା।
ନାଇଟି ଫାଇବି ତାପରେ ଅଲଗା କ ଏମିତି ଆଉ ଲକ୍ଷେ ପରେ ତାର ଲାଗିଯାଏ।
ହଁ
ହୁଁ ଏଇ ବର୍ଷ ଟା ଆହୁରି କ୍ଲିୟର ହେଇନି ଡିସେମ୍ବର ସୁଦ୍ଧା ଆହୁରି କିସ୍ତିରେ ପଇସା ଅଛି କ୍ଲିୟର ହବ।
କରିକି ଦେଇଛନ୍ତି ମାନେ ଦେଇ ଚାଲିଛନ୍ତି ଧନ୍ୟବାଦ। ଛୁଆ କେମିତି ମଣିଷ ଲୋନ ବି କରିଥିବେ।
ଆଉ ଲୋନ ବା ହଁ ଲୋନ୍ ଅଛି ବହୁତ ଆଉ ଲୋନ ନ କଲେ କେମିତି ହବ?
ହଁ ଲୋନ୍ ନ କଲେ ତ ପାରିବେନି
ନା କୋଉଠୁ ପାରି ହବନି।
ଜମା ପାରିବିନି ଲୋନ ନକଲେ ସ କଥା କଣ ପ୍ରତୋତିକି ରଖୁଥିବ ନା ଠେଇଉ ହଁ
ଲୋକ ରଖୁନାହାନ୍ତିିଇ ରଖ
ନ ଲୋକ ବି ରଖିଛନ୍ତି ଲୋକ ଯୋଉ ମାନଙ୍କର କେମିତି ରୋଜଗାର ସେ ରଖିଛନ୍ତି ଆମେ ଧର ଆମର ରୋଜଗାର ପଚାଶଟା ପଚାଶଟା ହିସାବ ତା ଭିତରେ ଥିବ ସେଟା କରିବା ସେଟା କରିବା ଆଉ ରଖିବା କଉଠି?
ସେଇ ହଉଛି କଥା। କୋଉ ରୋଜଗାର ହେବି ରୋଜଗାର ଯେ ତୁ ତ ଖାଇକିଇ ଗଲାଣି ଶୋଇଲା
ହଁ ହଁ ଦଶ ମିନି ଦଶ ମିନିଟ୍ ଦେଇ ଦଶ ମିନିଟ୍ ହେଇଗଲା।
ହଉ ହଁ ମୁଁ ରଖୁଛି ପୁଣି ପରେ କରିବି ହଁ ହଁ। ହଁ ହଁ
ହଉ ହଉ ହଉ